ହାଲୋ।
ହାଲୋ।
ହାଲୋ।
କଁ କରୁଚନ୍ତି ଆପଣ?
ବସିଚି।
ବସିଚି ଆଉ ମୁଁ ହେଲେ ବସିଚି।
ଉଁ ଦେହଭଲ ଅଛି?
ହଁ ମୋ ଦେହଭଲ ଅଛି ଆପଣଙ୍କ ଦେହ କେମିତି ଅଛି?
ହଁ ମୋଦେହ ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି ଭଲ ସମସ୍ତେ ଅଛନ୍ତି?
ହଁ ସବୁ ଘରେ ସବୁ ଭଲ ଆପଣଙ୍କର ଘରେ?
ହଁ ମୋ ଘରେ ହେଲେ ଭଲ ଅଛି ଆଉ ଆଜିର ଟପିକ୍ ଉପରୁ ଯିବା?
ହଁ।
ଟପିକ୍ ହଉଚି ପର୍ବପର୍ବାଣୀ? ଆ ଆପଣଙ୍କର ସାଡ଼େ କଣ ପର୍ବ ମାନେ ଚାଲିଚି ଚାଲୁଚି ମାନେ
ହଁ ଆମର ଏପଟେ ପର୍ବପର୍ବାଣି ଭଲ। ଆମ ପ୍ରଚାର ଗାଡ଼ି ଆସନ୍ତୁ।
କଣ ଚାଲିଚି ମାନେ କଣ ଗଣେଶ ପୂଜା କେମିତି ହଉଚି ଆପଣଙ୍କ ସିଆଡ଼େ?
ହୁଁ ଗଣେଶ ପୂଜା ଆମର ଏପଟେ ଧୁମଧାମରେ ହଉଚି ଦଶ ଦିନରେ ହ ମାନେ ଗଣେଶ ପୂଜା ହଉଚି ଆମ ଏପଟେ। ହଁ ଫାଷ୍ଟ ପୂଜା ହେଲା ମାନେ ଯୋଉଦିନ ରାତିରେ ପୂଜା ହବ ସେ ମାନେ ସେଇଦିନତ ବେଶୀ କିଛି ହୁଏନି ସେକେଣ୍ଡ ଦିନ ହିଁ ମାନେ ରୋଷେଇଟା ମାନେ ରୋଷେଇ ହୁଏ ପ୍ରସାଦ
ହୁଁ।
ମାନେ ଖେଚଡ଼ି ନହେଲେ ଭାତଡ଼ଲମା ନହେଲେ ନାହିଁ ଖିରି ଏମିତି ହୁଏ।
ଓ‌
ଏମିତି ହିଁ ହୁଏ ଆଉ ଆପଣଙ୍କ ସେପଟେ କେମିତି କଣ ହୁଏ?
ଆମର ହେଲେ ଏପଟେ, ସେମିତି ଧୁମଧାମ ରେ କରନ୍ତି ଦଶ ଦିନ। ଖନ୍ତି। ମୂର୍ତ୍ତିକୁୁ, ଆମର ତ ଏପଟେ ସାଇ ସାଇନି କରନ୍ତି। ବଡ ବଡ ମାନେ, କମ୍ପିଟିସନ ଉପରେ ଗଣେଶ ପୂଜା ଟା କରନ୍ତି।
ହଁ।
ଆଉ ଗଣେଶ ପୂଜା ହେଉଚି, ହିନ୍ଦୁ ମାନଙ୍କର ତ ଏକ ମୁଖ୍ୟ ପର୍ବ ଆପଣ ଜାଣିଥିବେ ଏଇଟା?
ହଁ।
ଆଉ ଏହାକୁ ହେଲେ ତ ବିନାୟକ ଚତୁର୍ଥୀ ବୋଲି କୁହାଯାଏ।
ହଁ।
ଆଉ ଏଇଟା ତ କେବେ ପଢୁଥିବେ ଆପଣ ଜାଣିଥିବେ ନା ଜାଣିନାହାନ୍ତି, ମୁଁ କହିବି ଡିଟେଲରେ ସବୁ।
ଆପଣ କହିଦଉନାହାନ୍ତି କେମିତି କଣ?
ହଁ, ଏଇ ପର୍ବ ଭାଦ୍ରବ ଶୁକ୍ଲ ପକ୍ଷରେ ଚତ ଚତୁର୍ଥୀ ତିଥିରେ ପାଳନ କରାଯାଏ ଗଣେଶ ପୂଜାଟା।
ହଁ।
ହଉ। ଏ ଏଇଗୁଡ଼ାକ ତ ପ୍ରାୟତଃ ଛୋଟ ପିଲାମାନଙ୍କ, ଛୋଟ ପିଲାମାନେ ଉତ୍ସାହ ହୋଇକରି କରିଥାନ୍ତି ଗଣେଶ ପୂଜା ଟାକୁ।
ହଁ।
ଆଉ ଗଣେଶ ଭଗବାନ ତ ଆମତିକେ ବିଦ୍ୟା ବୁଦ୍ଧି ସମୃଦ୍ଧି ଦେବତା ବୋଲି ମନାଯାଏ। ଗଣେଶଙ୍କୁ
ହଁ।
ତାଙ୍କେ ଆମତିକି ବିଦ୍ୟା ଦେଇଥାନ୍ତି, ବୁଦ୍ଧି ଦେଇଥାନ୍ତି ଆଉ, ଆଉ ଗଣେଶ, ଗଣେଶଙ୍କର ତ ସବୁ ମାନେ ପୂଜା ବିବାହ ଉସ୍ ମାନେ କଉ ବି ଫଙ୍କସନ ନହେଲେ କୋଉ ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ହିଁ ପୂଜା କରାଯାଇଥାଏ।
ହଁ।
ପୂଜା ଦିନେ ଲୋକମାନେ ତ ସକାଳୁ ଉଠି ସ୍ନାନ କରି, ନୂଆ ବସ୍ତ୍ର ପିନ୍ଧନ୍ତି, ଏଇଟା ତ ଆପଣ ଜାଣିଥିବେ, ଆପଣ ହେଲେ ବି ତ ସେମିତି କରୁଥିବେ?
ହଁ ହଁ।
ଆଉ ମାଟିରେ କିମ୍ବା ପିତ୍ତଳରେ ରେ ତିଆରି ହୋଇଥିବା ଗଣେଶଙ୍କ ମୂର୍ତ୍ତି କୁ ସଜାଯାଏ। ଆମେ ତ କ କିଣି ଆଣିଥାଉ ଆମର ଆମର ତ ପ୍ଲାଷ୍ଟର ପେରିସ ଆଣିଥାଉ ନହେଲେ ତ ମା ସେଥିରେ ହେଲେ ଆଣିଥାଉ।
ହଁ ଅଁ। ଆମର ଏପଟେ ବି ମାଟି ହିଁ ଆଣାଯାଏ, ପ୍ଲାଷ୍ଟର ପେରିସ ବେଶି ଆଣାଯାଏନି।
ହଁ। ତାପରେ ପୁଷ୍ପ, ଦୁଧ, ଦୁବ ଆଉ ଏଗୁଡାକ ତ, ତାଙ୍କ କତିକି ବନ୍ଦେଇବା ପାଇଁ ସମସ୍ତେ ଯାଇକିରି ଆଗରୁ ପ୍ରସ୍ତୁତ କରି ରଖିଥାନ୍ତି ଏଇଟା।
ହଁ।
ଆଉ ଲଡୁ ଆଉ ଲଡୁ ତ, ଲଡୁ ତ ଏ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଥାଏ।
ହଁ।
ଆଉ ଗଣେଶଙ୍କର ପ୍ରିୟ ଭୋଗ ତ ଲଡୁ ଆଗା ଲଡୁ ଆଉ ମୁଦକ।
ମଦ ହ
ହଁ ଆଉ ଏଇ ଦିନରେ ତ ଲୋକମାନେ ଘରେ ଏବଂ ପେଣ୍ଡେଲ ରେ ଗଣେଶଙ୍କୁ ବସେଇଥାନ୍ତି। ଗଣେଶ ପୂଜାରେ।
ହଁ।
ହ ପେଣ୍ଡେଲରେ ଅନେକ ମାନେ ସୁନ୍ଦର ମାନେ ଆମର ଏପଟେ ତ ପେଣ୍ଡେଲରେ ପୁରା ସୁନ୍ଦର ସୁନ୍ଦର ସାଜସଜା କରିଥାନ୍ତି ତାପରେ। ବିଭିନ୍ନ ପ୍ରକାର ଲାଇଟି ଲାଇଟି ଲଗେଇ ଦେଇଥାନ୍ତି। ଲାଇଟି ର ବ୍ୟବସ୍ଥା ଥାଏ। ତା ପରେ ତ। ଆଉଥରେ ସନ୍ଧ୍ୟା ଏବେ ପୂଜା ସରିଲା ପରେ ସନ୍ଧ୍ୟା ବେଳେ ଆଉଥରେ। ଭକ୍ତମାନେ ଭକ୍ତ ମାନ ଭଜନ କୀର୍ତ୍ତନ କରନ୍ତି। ମାନେ ସନ୍ଧ୍ୟା ଆଳତି ସମୟରେ।
ହଁ।
ତାପରେ ଗଣେଶ ପୂଜାରେ ତ ଲୋକମାନାନଙ୍କର ଆନନ୍ଦର ଚିତ୍ର ଦେଖିବାକୁ ମିଳିଥାଏ ମାନେ। ଏ ପୂଜା ସରି ସାରିଲା ପରେ ଯୋଉ ଏନି ଡିଜେ ଲଗେଇକିରି। ମାନେ ଲୋକମାନେ ଯୋଉ ମାନେ ଏନଜଏ କରନ୍ତି ଗୋଟେ ଯୋଉ।
ହଁ ଡ୍ୟାନ୍ସ କରନ୍ତି।
ହଁ ଡ୍ୟାନ୍ସ କରନ୍ତି। ହ ତାପରେ ପିଲାମାନେ ନୂଆ ବସ୍ତ୍ର ପିନ୍ଧି ପିନ୍ଧିଥିଲେ। ତାଙ୍କ ତ ଜାଣିଥିବେ ତାଙ୍କର। ଖୁସି କେତେ ଉପରେ ନୂଆ ବସ୍ତ୍ର ପିନ୍ଧିଛନ୍ତି ବୋଲି। ସେଡା ପିନ୍ଧିକିରି ଖେଳନ୍ତି ତାପରେ ଡ୍ୟାନ୍ସ। ତାକୁ ହାତ ଭାରା ହୋଇଥାଏା। ତାରା ଖାଁ। ତାପରେ ଗଣେଶ ପୂଜାରେ ଗଣେଶ ବିସର୍ଜନ ବିସର୍ଜନ ସମୟରେ। ତ ଜାଣିଥିବେ ଆପଣ କେତେ କଷ୍ଟଦାୟ। ଗଣେଶଙ୍କୁ ବିସର୍ଜନ କଲା ସମୟରେ।
ଗଣେଶ ପୂଜାରେ ଗଣେଶଙ୍କୁ ବିସ
ଲକେ। ହଁ।
ହେଁ ଆପଣ।
! ! ! ! ! ! ! ! ! ! ବାଏ ବାଏ ଦୁବାଇ।
ବିସର୍ଜନ ମେଳାରେ ଢୋଲ ବାଜା ନୃତ୍ୟନୀ ଆଣା ହେଇଥାଏ। ଯୋଉ ପ୍ରସେସନରେ ଆଣିଥାଏ। ହଁ
ହଁ।
ଡିଜେ ବୁଲିବା ପାଇଁ ମାନେ। ବିସର୍ଜନ ସମୟରେ ତ ଯାହାହେଲେ ଦୁଃଖ ଥାଏ ଟିକେ। ମା ମାନେ ବାବା ପଳେଇବେ ଆଉ ଥରେ ବର୍ଷଟେ ପରେ ଆସିବେ ବାବା।
ହଁ।
ହୁଁ ତାପରେ ଜ ମାନେ ଭଲ ଜଳ ଦେଖିକିରି। ବାବାଙ୍କୁ ବିସର୍ଜନ କରାଯାଇଥାଏ।
ହଁ।
ବିସହ। ବିସର୍ଜନ ସମୟରେ ଗଣପତି ବାବା ମୋର୍ ଧ୍ୱନିରେ ମହଲ କୁ ପବିତ୍ର କରିଥାଏ, ଜାଣିଥିବେ ଆପଣ ଏଟା।
ହଁ ହଁ।
ଆଉ ଏହି ପର୍ବ ଭକ୍ତି ଏକତା ଆଉ ସମାଜ ସହନିଶୀଳତାରେ ପ୍ରତୀକ ଏଟା। ଥାଏ ସମାଚର ମାନେ। ସମାଜରେ ଏଇଡା ତ ଏଇଟା ତ କୋଉ ଆମର ପୂର୍ବ ପୁରୁଷରୁ ଚାଲି ଆସିଚି। ଗଣେଶ ପୂଜା। ଆଉ ଭଗବାନ ଆମନ୍ତିତ ଜ୍ଞାନ ଦିଅନ୍ତି, ବୁଦ୍ଧି ଦିଅନ୍ତି। ସେଥିପାଇଁ ଆମେ ତାଙ୍କ ର ଟିକେ ପ୍ରାର୍ଥନା କରୁ।
ହଁ।
ହୁଁ। ଏହି ଗଣେଶ ଚତୁର୍ଥୀ ଆମ ଜୀବନକୁ ଧର୍ମ ସାହସ ଓ ସତ୍ୟତାରେ ପ୍ରିରିତ କରିଥାଏ। ଆଉ ଆପଣଙ୍କର ସାଇଡି ରେ କେମିତି ହୋଇଥାଏ, ସେ ଗଣେଶ ପୂଜା?
କଣ୍ କହିଲେ?
ଆପଣଙ୍କର ସିଆଡେ କେମିତି ହୋଇଥାଏ ଗଣେଶ ପୂଜା ଟା, ମାନେ ବିସର୍ଜନ ସମୟରେ? କେମିତି ମାହଲ୍ ଥାଏ ଆପଣଙ୍କର?
ହଁ ବିସର୍ଜନ ଟାଇମ୍ରେ ତ ଆମର ଏଠି ଏମିତି ମାନେ ସନ୍ଧ୍ୟା ବେଳେ ସାତ ଆଟ୍ ଟା ମାନେ ଟାଇମ୍ ରେ ଏମିତି ଡିଜେ ଆସେ, ଢୋଲ ଶଙ୍ଖ ଯୋଡି ଶଙ୍ଖ ଏମିତି ଆଣ ଯାଇଥାଏ। ରୁନରେ ମାହାପୁରୁଙ୍କୁ ଗାଡିରେ ରଖାଯାଏ। ମାନେ ତାପରେ ଡିଜେ ଫାଷ୍ଟ ରେ ମାନେ ମହାପୁରୁ ଯାଆନ୍ତି। ତା ପଛରେ ପଛରେ ମାନେ ଫାଷ୍ଟରେ ଯୋଡ଼ିଶଙ୍ଖ ଯାଏ।
ତାପରେ ମାନେ ଢୋଲ ବାଜା ଏମିତି ଯାଏ।
ହୁଁ।
ତା ପଛରେ ଏମିତି ମହାପୁରୁ ଯାଆନ୍ତି, ତା ପଛରେ ଆମେ ମାନେ ଡ୍ୟାନ୍ସ କରି କରି ଯାଉ।
ହୁଁ।
ଏମିତିକି ହିଁ ଆମର ଏପଟେ ମାହୋଲ ଥାଏ, ମାନେ ବହୁତ୍ ଭଲ।
ଆଉ ବିସର୍ଜନ ସମୟରେ ଆପ୍ ଆପଣଙ୍କୁ କଷ୍ଟ ଲାଗେନି, ମାନେ ବାବା ପଳେଇବେ ଆଉଥରେ ଆସିବେ ଆଉଥରେ ବଷ୍ ବର୍ଷେ ପରେ?
ବହୁତ୍ କଷ୍ଟ ଲାଗେ, ମାନେ ଆମେ ଲାଷ୍ଟ ରୁୁ ଯେତେବେଳ ଆମେ ଯୋଉ ବୁଡିଆକୁ, ମାନେ ବିସର୍ଜନ କରିଆକୁ ଯିବୁନି କି। ବନ୍ଧକୁ ନହେଲେ ନଈକି କୋଉଠି ହେଲେ ବି ସେଇଠି ମାନେ ମହାପୁରୁ ମାନେ ବାପାଙ୍କୁ ରଖିକି ତଳେ, ସମସ୍ତେ ସେ ତାଙ୍କ ଆଗରେ ମାନେ କାନ ଧରିକିରି, ଏମିତି କ୍ଷମା ମାଗୁ।
ହୁଁ।
କି ମାନେ ଆମର ଯାହାବ ଭୁଲି ହୋଇଛି ଆମେ ଟେ କ୍ଷମା କରିଦିଅ ଏମିତି ଭଲ ମାନେ ମହାପ୍ରଭୁ ମାନେ ପଳେଇଲେ ଆମ ଟିକେ ବହୁତ କଷ୍ଟ ଲାଗେ
ହଁ ଆମର ଏପଟେ ହେଲେ ବି ସେମିତି ହୁଏ ମହାପ୍ରଭୁଙ୍କୁ ବିସର୍ଜନ ସମୟରେ ବହୁତ କଷ୍ଟ ହୁଏ।
ହଁ।
ଆମର ହେଲେ ଏପଡେ ହେଲେ ସେମିତି କାନ ଧରିକରି ପ୍ରଭୁ କୁ ବିସର୍ଜନ କଲା ସମୟରେ କୁହନ୍ତି ବାବା ଯଦି ଏ ବର୍ଷରେ କଣ ଭୁଲ ହେଇ ଯାଇଥାଏ ଆମେ ଟିକେ କ୍ଷମା କରିଦେବେ। ପୁଣି ଆଉଥରେ ଆର ବର୍ଷକୁ ଆସିବେ।
ହଁ।
ଏମିତି କହିଥାନ୍ତି।
ହ୍ୟାଲୋ।
ହଉ ଆମର ଏବେ ଟାଇମ ହେଇଯାଇଛି ରଖୁଛି।
ହଁ ଥ୍ୟାଙ୍କୟୁ।